ଓ
ହଁ ଭାଇ କୁହ?
ଜୟ ଜଗନ୍ନାଥ କଣ କରୁ
ଜୟ ଜଗନ୍ନାଥ। ଏଇ ବୁଲୁଛି ଆଉ କଣ?
ଓ ଆଛା ଆଉ
ନା ଆଉ କଣ ଏଇ ବୁଲିବା ଆଉ କଣ? ରଜ ଆସିଲାଣି ଟିକେ ଜୁଳି ମୂଳି ଲାଗୁଛି ସେଇଠି ବୁଲୁଛି ଆଉ-
ହ ଆଛା ଆଛା, ମୁଁ ପା ଏଇ ଯାଇଥିଲି ଟିକେ ବୁଲିବାକୁ ବାଲେଶ୍ୱର।
ଓ ହଉ, ବାଲେଶର କଣ କୁଆଡେ ଯାଇଥିଲ?
ହଁ ବାଲେଶର ସବୁ ଜାଗା ବୁଲି ଆଇଛି, ପୁରା ବାଲେଶର, ହଁ ଅ
ଭ୍ରମଣ ଆଉ କଣ?
ହଁ
କୁଆଡେ କୁଆଡେ ଯାଇଥିଲ?
ମୁଁ ଆମର ବାଲେଶ୍ଵର ଆମେ ଆରମ୍ଭ କଲୁ ଆଗେ, ବାବାଙ୍କ କଥିରୁ ପଞ୍ଚଲିଙ୍ଗେଶ୍ୱରରୁ
ଓହୋ ପଞ୍ଚଲିଙ୍ଗେଶର।
ତା ପରେ ଆମେ ଗଲୁ ପଞ୍ଚଲିଙ୍ଗେଶ୍ୱର ପଞ୍ଚଲିଙ୍ଗେଶ୍ୱର ର ମାନେ ଏମିତିଆ ଜାଗା ତ ବିଶ୍ୱାସ କରିବନି? ଏତେ ଭଲ ଜାଗା, ମାନେ ବିଶ୍ୱାସ କରିବନି, ଜାଣିଛ ନା? ହାଲୋ
ହଁ ଅ
ଶୁବୁଛି ନା?
ହଁ ହଁ କୁହ?
ବାଲେଶ୍ୱର ମାନେ ଏଭଳିଆ ଜାଗା, ତୁମେ ବିଶ୍ୱାସ କରିବନି, ମାନେ ଆତ୍ମାତୃପ୍ତି ପୁରା ହେଇଯିବ ସେ ଜାଗା ବୁଲିଲେ।
ମୁଁ ସିଆଡେ ସବୁ ଯାଇନାହିଁ।
ହାଁ, ଟିକେ ଯିବ ନା ଆଉ
ହଁ ସବୁ ଜାଗା ଟିକେ ବୁଲିବା ଆଉ କଣ?
ହୁଁ ଆମେ ଆମେ ଯାଇଥିଲୁ ଛଅ ସାତ ଜଣ ସାଙ୍ଗ, ଗୋଟେ ଇଟିକାରେ ଯାଇଥିଲୁ।
ଫିଟିକା କଣ?
ଇଠିକା ଗୋଟେ ଆମର ସୁଜିକି କମ୍ପାନୀର ଗୋଟେ ଗାଡି। ଯେଉଁଠାରେ ଆଠ ଜଣ ପିଲା ଯାଇପାରିବେ। ହଁ ହେରା ଇଟିକା।
ଓହୋ।
ସେଇଥିରେ ଆମେ ଯାଇଥିଲୁ ସବୁ ଆମେ ଏଠୁ ଭୋରୁ ଭୋରୁ ବାହାରି ପଲେଇଲୁ ରାତି ଟି ଚାରି ଟାରୁ
ଓହୋ।
ସେଠି ଆମର ଯାଇକି ପଞ୍ଚଲିଙ୍ଗେଶ୍ୱରଙ୍କ ବାବାଙ୍କ ପାଖରେ ପହଞ୍ଚିଗଲୁ ପା ଆମର ସାତଟା ତା ନା ସାତେଟା ନୁହେଁ ବୋଧହୁଏ ଆଠଟା କି ସାଢ଼େ ଆଠଟା ହେବ।
ଓହୋ।
ହଁ ଚ ମାନେ ପାହାଡ ପାହାଡ ସବୁ ଦେଖିକି ମାନେ ମନ ପୁରା ପ୍ରଫୁ ଆନନ୍ଦିତ ହେଇଗଲା ମାନେ ଏମିତିଆ ଦୃଶ୍ୟ ହଁ ସୂର୍ଯ୍ୟ ପାହାଡ଼ରୁ ଉଠୁଥାନ୍ତି ହଁ
ହଁ।
ହଁ ସେ ଯୋଉ ଦୃଶ୍ୟ ମାନେ ଅତି ମନୋରମ ଅତି ଉନ୍ନତ ମାନର ଦୃଶ୍ୟ ହଁ
ଆଉ ବଢ଼ିଆ ଆଉ କଣ
ଆଖି ଛୁଆଁ ଦୃଶ୍ୟ ମାନେ ଆଖି ଯେମିତି ନୟନ ଭରିଗଲା ଭଳି ହଁ ସେଠି ଆମେ ସେଠି ପହଞ୍ଚିଲୁ ପାହାଡ ପାହାଡ ଦେଖି ବହୁତ ଖୁସି ହେଲେ ପିଲାମାନେ ସବୁ ଭିଡ଼ିଓ ଫିଡ଼ିଓ ବି କଲେ ହଁ
ସେଟା ପାଇଁ ତ ମେନେ ଖାଲି ଯାଉଛନ୍ତି ବୁଲିବାକୁ ଫଟୋ ଉଠେଇବୁ ଆମେ ଏଇ ଜାଗା ଯାଇଛୁ ନା କଣ
ହଁ ଟିକେ ମନରେ ଗୋଟ ସ୍ମୃତି ରହିବ ନା ଆମେ ଯାଇଥିଲୁ ଜାଣିବି କି ଆମେ ଏଇ ଯାଇ ଥିଲ ଏଇ ସମୟରେ ଗୋଟେ ସ୍ମୃତି ହଁ ତାପରେ ଆମର ସେଠି ଗଲୁ ସେଠି ପହଞ୍ଚିଗଲୁ ପହଞ୍ଚିକି ପିଲାମାନେ ସବୁ ଗୋଡ଼ା ହାତ ଧୋଇଗଲେ ସବୁ ଫ୍ରେଶ୍ ଟିକିଏ ହେଇଗଲେ ଫ୍ରେଶ ହିସାବରେ ତାପରେ ପାହାଡ ଚଢିଲୁ
ଓ ପାହାଡ ଉପଡେ କି ପଞ୍ଚଲିଙ୍ଗେଶ୍ୱର
ହଁ ପାହାଡ ଉପରେ ଦିଟା ପାହା ଦିଟା ପ ପଥର ଫାଟିଛି ତା ଭିତରେ ବାବାଙ୍କର ଛନ୍ତି ପାଞ୍ଚଟା ଲିଙ୍ଗ ଯିଏ ଭଲ ମନ ଭଲ ପ୍ରାଣରେ ଯାଇଥିବ ତାଙ୍କୁ ପାଞ୍ଚଟା ଲିଙ୍ଗ ହାତ ବାଜିବ।
ହଁ ମାନେ କଣ ପାଣି ଭିତରେ ଠାକୁର?
ହଁ ସେ ଯୋଉ ଦିଟା ପାହାଡ ଫାଟ ହେଇଛି ଗୋଟେ ଏମତି ତମ୍ବୁ ଯେମିତି ଦେଖା ହୁଏ ସେମିତି ତା ଭିତରେ ଦି ପଟରେ ଦିଟା ଗୋଡ ଦେଇକି କି ହେଠି ହାତ ବୁଲେଇକି ବଢେଇଲେ ପାଣି କମ ଥିଲା ସେଠି ଭଲ ପାଣି ବେଶି ଥିଲେ ବର୍ଷା ସମୟରେ
ହଁ।
ସେଠି ଆମର ହବନି ମାନେ ପାଣି ଅଧିକ ଥିବ ନା ଲୋକମାନେ ଟିକେ ଭୟଭୀତ ହେବେ। ହଁ। ସେଠି ଭଲ ମନରେ ଭଲ ପ୍ରାଣରେ ଗଲେ ସେ ପାଞ୍ଚଟାଙ୍ଗ ଲିଙ୍ଗ ହାତରେ ବାଜିବ।
ଓହୋ ସବୁ ସମାନ?
ନା ନା ଆମର ତିନିଟା ଲିଙ୍ଗ ପୁରା ଭଲ ଭାବରେ ସେଇଠି ସ୍ଥାପିତ ହେଲା ଭଳିଆ ଥିବ ଆଉ ଗୋଟେ ଲିଙ୍ଗ ଛୋଟିଆଟେ ଆଉ ଗୋଟେ ଲିଙ୍ଗ ଭାସମାନ ଭଳିଆ ଥିବ ମାନେ ଏ ସିଧା ଥିବ ତାକୁ ହାତ ମାରିବ ପାଞ୍ଚଟା ଲିଙ୍ଗ ହାତରେ ବାଜିବ
ଓହୋ ତମର ବାଜିଲା?
ହଁ ମୋର ପାଞ୍ଚଟାଙ୍କ ଲିଙ୍ଗ ବାଜିଲା ମୁଁ ଧରି ପକେଇନି ଗୋଟେ ଲିଙ୍ଗ
ହଁ ହଁ।
ସାଆ ଆ ଆଉ ଆମର କଣ କହିଲୁ? କି ସେ ଯେଉଁ ଅଛି ପାହାଡ଼ ଚଢ଼ିବାକୁ ପଡ଼ିବ। ଫାଷ୍ଟ କିଛିଆଡେ ପାହାଡ଼ ଚଢନୁ ତାପରେ ସେଠୁ ପାହାଚ ଅଛି
ହୁଁ।
ହୁଁ ପାହାଚ ଚଢି ଚଢି ଚଢି ଚଢି ଉପରକୁ ଗଲୁ ବହୁତ ପାହାଚ।
ହୁଁ ହୁଁ।
ହଁ ପାହାଚ ଚଢ଼ି ଚଢ଼ି ଉପରୁ ଗଲୁ ସେଠି ଉପରୁ ଯାଇ ଉପରକୁ ଗଲୁ ସେଠି ଗୋଡ ଧୋଇବା ପାଇଁ ଜାଗା ଅଛି ଗୋଡ ଧୋଇଲୁ
ହୁଁ।
ହଁ ଗୋଡ ଧୋଇକି ସେଠି ବାବାଙ୍କୁ ଦର୍ଶନ କଲୁ।
ଦର୍ଶନ କରିକି ଆସିଲା ଆ ସେଇ ବାଲେଶ୍ଵର କେବଳ ପଞ୍ଚଲିଙ୍ଗେଶ୍ୱର ନା ଆଉ କୁଆଡେ ସେ ଯୋଉ ଇମାମି ସେଗୁରାକ ସବୁ ଯାଇଥିବ ବୋଧେ?
ହଁ ସେଠି ଆମର ଆରମ୍ଭ ହେଲା ଆଗେ ଯାତ୍ରା ଯାତ୍ରା ଆରମ୍ଭ ହେଇକି ଆମେ ସେଠୁ ଚାଲିଲୁ ଆମର ଅ ସେଠୁ ସାରିକି ଆମେ ଗଲୁ କୋଉଠିକି ସେଇଠି ଆମେ ବହୁତ ସମୟ ଗଲା ସେଠି ବୋଧ ଆମେ ହଁ ପଞ୍ଚଲିଙ୍ଗସ୍ୱର ଆମର ବାରଟା ବୋଧେ ହେଇଗଲା
ଓହୋ ଆସିଲା ବେଳେ ସମସ୍ତେ ବୁଲି ବାଲିକି ଆସିଲେ ବେଳକୁ
ହୁଁ ତଳକୁ ତଳକୁ ସେଠି ଦୋକାନ ବଜାର ବହୁତ ପଡିଛି ଦୋକାନ ବଜାରାରେ ସେଠି ଆମର ଟିକେ ଜଳଖିଆ କଲୁ ଜଳଖିଆ କଲୁ ସେ ଯେଉଁ ଆମର ଯେଉଁ ଡ୍ରାଇଭର ଭାଇ ଯାଇଥିଲେ ତାଙ୍କୁ ବି ଟିକେ ଜଳଖିଆ ଦେଲୁ
ହଁ।
ହଁ ସେଠୁ କ ହେଠୁକୁ ଆମର ଟିକେ ଇଏ କଲୁ କରିସାରିଲା ପରେ ତାପରେ ଆମେ ଚାଲିଲୁ କୋଉଠିକି ଆମର ତାପରେ ସେଇଠୁ ଆମେ ଗଲୁ ସେଠି ପାର ହେଲା ପରେ ଆମେ ଗଲୁ ଆମର ନିଳଗିରି ଜଗନ୍ନାଥ ହଁ ଆମ ନୀଳଗିରି ଜଗନ୍ନାଥଙ୍କ ଠି ଗଲୁ ସେଠି ଏଠି ଆମର ଯେମିତି ଜଗନ୍ନାଥ ମନ୍ଦିର ସେଠି ସେମିତି ଜଗନ୍ନାଥ ମନ୍ଦିର
ପା ସେ ବଢିଆ ଜାଗା।
ହଁ ପୁରା ବଢ଼ିଆ ଜାଗା ସେ ନୀଳଗିରି ଜଗନ୍ନାଥ ପାଖରେ ରାଜା କୋଟ
ରାଜା ଠା ମାନେ
ରାଜା କୋଠା ମାନେ ଆଗା ଆଗା ରାଜା ରାଜା ଯୋଉ ସବୁ ଥିଲେ ତାଙ୍କ ସ ଅମଳ ର ଗୋଟେ କୋଠା ହେଠି ଅଛି ହଁ ତାକୁ ରାଜା କୋଠା ବୋଲି କୁହନ୍ତି।
ଓହୋ।
ହଁ ସେ ଆମ ସେଇ ରାଜା କୋଠାରେ ଆମେ ସେଠି ଯେହେତୁ ଗଲୁ ସେଠି ପଥର ପଥର ଖସୁଛି ତେଣୁ କରି ରେଷ୍ଟ୍ରିକ୍ସନ ଅଛି ଛି ସେଠିକି ମନା ଅଛି ଭିତରକୁ କିଛି ଯିବା ପାଇଁ ସବୁ ଇଏ ଆମର କାମ ବି କିଛି କିଛି ହଉଛି କୋଟେ ଗୋଟେ ଗୋଟେ ଜାଗାରେ
ଯୋଉଠି ଭାଙ୍ଗି ଯାଇଥିବ ସେଇଠି ରିପାରିଙ୍ଗ ଟିକେ ନ କଲେ
ନା ରିପାରିଙ୍ଗ କିଛି ନାହିଁ ମାନେ ଭିତରେ କେଉଁଠି କ ଣ କେମିତି କେଉଁଟି କାହାର କଣ କାମ ହେଉଛି କିନ୍ତୁ ଭିତରକୁ ପ୍ରବେଶ ଟୋଟାଲ ନାହିଁ ହଁ ସମ୍ପୂର୍ଣ୍ଣ ନିଷେଧ। ବହୁତ ବଢ଼ିଆ ଜାଗା ଫଟୋ ଫଟୋ ଉଠେଇଲୁ ଦେଖିଲୁ ସେଠି ଆମର ଗୋଟେ କୂଅଟେ ଅଛି ଅଛି ସେ କୂଅରେ କାଳେ ବହୁତ ଗଭୀର ସେଠି ଗୋଟେ କଣ ଗୋଟେ ଗୋଟେ କଣ ବାହାରିଥିଲା ଗୋଟେ ମାନେ ଭଲ ପୌରାଣିକ ଜିନିଷ କଣ ଗୋଟେ ବାହାରିଥିଲା
ହୁଁ।
ହଁ ସେ ପୁଅ ଅଗଭୀର ମାନେ ସେ କୂଅରେ କୁହ ସେ ପୁଅ କୂଅରେ ଯିଏ ପଡିଯିବ ସେ ଏକାଥରେ ଗଙ୍ଗାରେ ବାହାରିବ।
ହିରେ ବାପ
ହଁ ମାନେ ସେଟା ପୁରା ପୁରି ଗଙ୍ଗା ସହିତ ତାର ସଂଯୋଗ ଅଛି।
ଓହୋ ମୁଁ ଦେଖିପାରୁଥା କେତେ ମାନେ ଲମ୍ବାରେ ଖୋଳା ହେଇଥିବ।
ହଁ ସେ ହେଇଛି ତା ଦେହରେ ପିଲା କିଏ ପଢି ପଢି ଯିବେ ଇଏରେ ସେଥିପାଇଁ ତା ଦେହରେ ସବୁ ବାଡ଼ ବାଡ଼ ଦିଆଯାଇଛି ଦେଖିବା ପାଇଁ ଖାଲି ଅଛି ହଁ।
ହଁ ଆଉ ଭଲ ଜାଗା ସେଠି ଆମ ନୀଳଗିରି ଆମର ପାହାଡ ଯୋଉ ନୀଳଗିରି ପାହାଡ ହଁ ନୀଳଗିରି ପାହାଡ଼ ଉପରୁ ଚଢ଼ିଲୁ ସେଠି ବୁଲିଲୁ କିନ୍ତୁ ଆମକୁ ଯେହେତୁ ହଉ ଖରା ବେଳ ସମୟ ସେଥିପାଇଁ ଆମକୁ ପଛରୁ ବି ଡାକିଲେ କହିଲା କି ସେଠି ଭାଲୁ ଉପଦ୍ରବ ଅଛନ୍ତି ତେଣୁ କରିକି ତମେ ମାନେ ବେଶୀ ଉପରକୁ ଉଠିବ ନାହିଁ କିମ୍ବା ସେଠି ଇଏ କରିବ ନାହିଁ ବେଶ ସମୟ ରହିବ ନାହିଁ।
ହଁ କାହିଁକି ନା ଭାଲୁ ଭାଲୁ କିଏ କାମୁଡି କୁମୁଡି ଦେବେ ସେଥିଲାଗି
ଯନ୍ତୁ ନା ହଁ।
ହଁ।
ସେଥିପାଇଁ ଆମେ ବି ଆଉ ଅଧିକ ଉପରକୁ ଉଠିଲୁ ନାହିଁ ପିଲାମାନେ ସବୁ ଗଲେ ଫଟୋ ଫଟ ଉଠେଇଲେ ବହୁତ ସୁନ୍ଦର ମାନେ ସେଠୁ ଦେଖିବ ସେ ଜାଗାଟିକୁ ଯେମିତି କହିବ ଗୋଟେ ତୁମେ ମାନେ ବହୁତ ଗୋଟେ ବଢ଼ିଆ ଜାଗାରେ ଅଛ ବଢିଆ ଦେଖା ଯାଉଥିବ ତୁମେ ଯେମିତି ଉପରେ ଗୋଟେ ବହୁତ ଉଚା ଜାଗାରେ ଅଛ ତଳେ ସବୁ ଦେଖ ବଢିଆ ମାନେ ସୁନ୍ଦର ସିନେରି ମାନେ ରମଣୀୟ ଦୁଷ ଦୂର୍ଷ୍ୟ ହଁ ଅତି ଉନ୍ନତ ଜିନିଷ। ସେଠି ଟିକେ ଆମର ଇଏ କଲୁ ତାପରେ ସେଠି ଆମର ଯେତେବେଳେ ଦିଇଟା ହୋଇଗଲା ସେଠି ଆମର ପ୍ରସାଦ ସେଇଠି ବାହାରିଲା ଆମେ ସେଠି ଜଗନ୍ନାଥଙ୍କ କତିରେ ପ୍ରସାଦ ସେବନ କଲୁ ପ୍ରସାଦର ମୂଲ୍ୟ ଷାଠିଏ ଟଙ୍କା ଥିଲା। ହଁ ବହୁତ ଚାରି ପାଞ୍ଚ ପ୍ରକାରର ଅ ଖାଦ୍ୟ ପଦାର୍ଥ ସେତେରେ ଥିଲା ଯେମିତି ଆମର ପୁରୀର ଅଭଢା ବାସ ସେଇ ଭଳିଆ ଜିନିଷ ସେଇ ଅଭଢା ତ ଆଉ ଅଭଢ଼ା ଭଲ ଉଁ ତା ପାଇଁ ଟିକେଟ କରିବାକୁ ପଡୁଥିଲା। ଷାଠିଏ ଟଙ୍କା ଲେଖାଏ ପ୍ରତି ଥାଳିର ମୂଲ୍ୟ।
ହଁ ହଁ।
ହୁଁ ଆମେ ଗଲୁ ଭଲ ଉନ୍ନତ ମାନର ଭୋଜନ ସୁସ୍ୱାଦୁ ଭୋଜନ ଜନ ପୁଷ୍ଟିକର ବି। ହଁ ଭୋଜନ କଲୁ ଭୋଜନ କରି ସାରିଲା ପରେ। ଆମେ ସେଠି ଟିକେ ଯୋଉ ଶୟନ ମଧ୍ୟ କଲୁ ସେଠି ଆମର ଯୋଉ ଅଛି। ଆମର ଯୋଉ ନା ମାନେ ବାରଣ୍ଡା ଆଜି ଯୋଉଠି ସବୁ ଭଜନ କୀର୍ତ୍ତନ ହୁଏ। ସେଠି ସବୁ ଲୋକମାନୋନ ଖରା ହଉଥିଲା ନା ବହୁତ ପ୍ରଚଣ୍ଡ ଖରା। ପ୍ରଚଣ୍ଡା ଖରା ତେଣୁ କରି ଲୋକମାନେ ସେଠି ସବୁ
ରଖୁଛି।
ହଁ ବିଶ୍ରାମ ନଉଥିଲେ ସେଠି ଆମେ ସବୁ ବିଶ୍ରାମ ନେଲୁ। ହୁଁ ବିଶ୍ରାମ ନେଲୁ ବି ବିଶ୍ରାମ ନେଇ ସାରିଲା ପରେ ଯେତେବେଳେ ଆମର ତିନିଟା ହେଇଗଲା ସେଇଠୁ ଆମେ ସେଠୁ ବାହାରିଲୁ। କିନ୍ତୁ ଆମ ସହିତ ଗୋଟେ ଦୁର୍ଘଟଣା ଘଟିଲା। କି ଆମର ଯୋଉ ଯୋଉ ଗାଡିଟିକୁ ନେଇଥିଲୁ।
ହଁ।
ପଛ ଚକା ଟିକେ ପ ପବନ ପଳାଇ ଯାଇଥିଲା ଲିକ ହେଯାଇଥିଲା।
ହୁଏ କଣ କରିଲ।
ଆଉ ଗୋଟେ ଯେଉଁ ଏକ୍ସଟ୍ରା ଯେଉଁ ଚକା ଥିଲା ସେ ତାକୁ ଲଗେଇଲୁ ସେ ପଛ ଚକାଟାକୁ ବାହାର କରିଦେଲୁ।
ଓହୋ ସେଥିରେ ତ ବହୁତ ଟାଇମ ପଳେଇବ।
ହଁ ସେଇଟା ଟିକେ ଆମର ସମ ସମୟ କାଳ ବିଳମ୍ବ ଟିକେ ହେଲା। ତାପରେ ଆମେ ସଜାଡ଼ି ଦେଲୁ ସଜାଡ଼ି ଦେଇ ସାରିଲା ପରେ ଆଉ ଯେଉଁ ଚା ପା ଆମ ଇବାମୀ ଜଗନ୍ନାଥ। ସେଠି ଆମେ ସେଟାକୁ ଗୋଟେ ସେଠି ରିପାରିଂ ଦୋକାନରେ ସେଠି ଆମେ ତାକୁ ପିଆଜ୍‌ ମାରିଦେଲୁ।
ହୁଁ।
ହୁଁ ହୁଁ ପିଆଜ୍‌ ମାରିଦେଲୁ ତାପରେ ଭଲ ସେଠି ଆମେ ଇବାମ୍ ଜଗନ୍ନାଥ। ହଁ ତର ବୁଲିଲୁ ମନ୍ଦିର ଅତି ସୁନ୍ଦର ହଁ। ସେଠିକି ଟିକେ ଏ ମାନେ ସନ୍ଧ୍ୟା ସମୟରେ ଯିବ ପୁରା ପୁରି ସ୍ଵର୍ଣ୍ଣ ମନ୍ଦିର ଭଳିଆ ଦେଖାଯିବ ମନ୍ଦିରଟା।
ହଁ ମୁଁ ଦେଖିଚି ଫଟରେ ସେଠି କାଳେ ବହୁତ ପାହାଚ ଅଛି ସବୁ ରଙ୍ଗର।
ହଁ ସବୁ ରଙ୍ଗୀନ୍ ପାହାଚ କରାହେଇଚି ସବୁଗୁଡା ପଥରରେ ତିଆରି।।
ଓ ହୋ।
ହଁ ମନ୍ଦିର ଭିତର ଫଟ ଉଠେଇବା ପାଇଁ ମନା କିନ୍ତୁ ମନ୍ଦିର ଚାରିିକରରେ ଗାର୍ଡ଼େନ ବଗିଚା ଭଳିଆ ହେଇଚି ସବୁ ବଢ଼ିଆ ସୁନ୍ଦର ସୁନ୍ଦର ଫୁଲ ଲାଗିଚି। ବଡ ବଡ ମାନେ ମୋ ହାତ ଯେତିକି ବଡ ଚଉଡା ହବ ପାପୁଲି ସେତିକି ବଡ ବଡ ତା ଦେହରେ ଗେଣ୍ଡୁ ଫୁଲ ଫୁଟିଚି ଗେଣ୍ଡୁ ପୁଣି ବିଭିନ୍ନ ପ୍ରକାରର। ବିଭିନ୍ନ ପ୍ରକାରର ଫୁଟିଚି ଆଉ ସେଠି ଆମର ଗୋଟେ ବଡ ଗୋଟେ ବଡ ଘରଟେ ଅଛି ତା ଦେହରେ ଆମର କୀର୍ତ୍ତନ ସଭାଗୃହ ହୁଏ। ବଡ ବଡ ଫ୍ୟାନ୍ ଲାଗି ତା ଦେହରେ
ହଁ।
ଭଲ ଅତି ସୁନ୍ଦର ଜାଗା ଆମେ ହେଠି ଟିକେ ବୁଲିଲୁ ଇଏ କଲୁ ଭୋଗରା ଲବି କିଣିଲୁ ଭଲ ଜାଗା ବୁୁଲିଲୁ ସେ ଶେଷ ଥରେ ଗଲୁ ଆମର କ୍ଷୀରଚନା ଗୋପୀନାଥଙ୍କ ପାଖୁ ଆମର ଅଁ ଶ୍ରୀକୃଷ୍ଣ ଲାଲ୍ ଆଉ ମାତା ରାଧା ଙ୍କର ସେଠି ଆମର ମୂର୍ତ୍ତି ଅଛି। ସେଠି ଆମେ ଦେଖିଲୁ ଭଲ ଜାଗା ସୁନ୍ଦର ବୁଲିଲୁ। ଅନୁଭୂତି ବହୁତ ଭଲ ଥିଲା ଅନୁଭୂତି ବୁଲିଲୁ ତାପରେ ଆମେ ଆମର ଘରକୁ ଫେରିଲୁ ଘରକୁ ଫେରିଲା ସମୟରେ ବାଟରେ ଆମର କିଛି ଭୋଜନ କଲୁ। ଭୋଜନ ଭୋଜନ କରିସାରିଲା ପରେ ରାତି ପ୍ରାୟ ଦଶଟା ବେଳେ ଆମେ ଆସି ଘରେ ପହଞ୍ଚିଗଲୁ।
ଓହୋ ସେଇଦିନ ତ ବହୁତ ଥକା ଆଉ ଆସିକି ଖାଲି ଶୋଇବ ଆଉ କଣ।
ହଁ ଇଏ ବାଲେଶ୍ୱର ଅନୁଭୂତି ବହୁତ ସୁନ୍ଦର ଭଲ ଅନୁଭୂତି ଥିଲା।
ସବୁଆଡେ ବୁ କିଛି ନା କିଛି ବହୁତୁ ଭଲ ଜିନିଷ ଅଛି ଖାଲି ବୁଲି ପାଇଲେ ହେଲା ନା କଣ?
ହୁଁ ନୂଆଁ ନୂଆଁ ଜାଗା ଦେଖିଲେ ନୂଆଁ ନୂଆଁ ଜିନିଷ ଦେଖିଲେ ଭଲ ଲାଗେ।
ହଁ ଭଲ ଲାଗେ।
ହୁଁ କିନ୍ତୁ ଯା ଯାହା କୁହ ଅ ଅତି ସୁନ୍ଦର ରମଣୀୟ ସ୍ଥାନ ମନ ପ୍ରଫୁଲ୍ଲିତ ଆନନ୍ଦିତ ହବ।
ହଁ ଆମେ କେତେବେଳେ ଯିବା ଆଉ ଆମେ ସେଠିକି ଯାଇନୁ।
ହଁ ତମେ ଥରେ କେତେବେଳେ ଯାଏ ସମୟ ବାହାର କରି ଯାଅ ଟିକେ ବୁଲି ଆସ।
ହଁ ଯିବା ଆଉ।
ହଁ।
ନୂଆଁ ନୂଆଁ ଜାଗା ବୁଲିବା କିଛି ତା ବିଷୟରେ ଜାଣିବା।
ହଁ ଶିଖିବା ଜିନିଷ ବି ଅଛି ଭଲ।
ହଁ।